ହ୍ୟାଲୋ ବନ୍ଧୁ
ପ୍ରଣାମ ବନ୍ଧୁ। ଶୁଭ ସକାଳ ବନ୍ଧୁ।
ଶୁଭ ସକାଳ ବନ୍ଧୁ କଣ କରୁଛନ୍ତି?
ବନ୍ଧୁ ବର୍ତ୍ତମାନ ତ ଆପଣ ଜାଣିଛନ୍ତି ମୌସୁମୀ ଆସିଲାଣି ବୁଝିଲେ।
ଆଜ୍ଞା
ତ ଘର ଆମର ଟିକେ ଆଜବେଷ୍ଟ ଘର ବୁଝିଲେ ବନ୍ଧୁ।
ଆଜ୍ଞା।
ତ ଜଳର ଆଜବେଷ୍ଟରେ କିଛି କଣା ଥିବାରୁ ଜଳର ପ୍ରୟୋଗ ତଳେ ଘର ଭିତରେ ପଡୁଛି ବୁଝିଲେ। ସେଥିପାଇଁ ମାର୍କେଟ ରୁ ଆଣିଥିବା ଏକ ପିଚୁ ପଟି ବୁଝିଲେ। ତାକୁ ଘର ଛା- ଛା ତରେ ଦେଉଛି ଯାହା ଫଳରେ ଆଗାମୀ ଦିନରେ ଆମେ ହଇରାଣ ନହବୁ ବୁଝିଲେ।
ଓ ଆଜ୍ଞା ପିଚୁ ପଟି ଘର ଉପରେ ପକଉଛନ୍ତି ଘର ବନ୍ଧୁ ଖରା ଦିନେ ତ ଆପଣ ସେ ଘରେ ବୋଧେ ରହିପାରିବେନି। କାରଣ ଅତ୍ୟଧିକ ଗରମ ହବ ବନ୍ଧୁ।
ବନ୍ଧୁ ଖରା ଦିନ ଆସିଲେ ତାକୁ ଆମେ ଉଠେଇ ଦବୁ ବୁଝିଲେ।
ଓହୋ ତାହେଲେ ଖରାଦିନ ଆସିଲେ ଆପଣ ତାକୁ ବାହାର କରିଦେବେ ବର୍ଷା ଦିନ ପାଇଁ ଏବେ ପକେଇବେ।
ଆଜ୍ଞା ଆଜ୍ଞା ବର୍ଷା ଦିନ ପାଇଁ ଟିକେ ହଇରାଣ ହେବୁ। ଆ-ଜ୍ଞା
କା କୋଉଠୁ କୋଉଠୁ ଆଣିଲେ ବନ୍ଧୁ ପିଚୁପଟିଟେ?
ପିଚୁପଟି ଟି ବନ୍ଧୁ ଆମ ଏକ ଛକ ଅଛି ଚଣ୍ଡିକୋଲ ଛ କ ବୁଝିଲେ। ଆଜ୍ଞା ସେଇଠୁ।
ଓହୋ ବଜାରରୁ କିଣିକି ଆଣିଲେ ବନ୍ଧୁ କେତେ କଣ ପଡିଲା?
ବନ୍ଧୁ ସାତଶହ ଟଙ୍କା ନେଲା ବୁଝିଲେ।
ଆଜ୍ଞା ଆଉ ଯୋଉ ବନ୍ଧୁ ଯେ କି ପକେଇବୁ ଆସିକି ବନ୍ଧୁ ସେ ଲୋକ କେତେ ଟଙ୍କା କଣ ନେବେ ବନ୍ଧୁ?
ବନ୍ଧୁ ଶୁଣନ୍ତୁ ସେଭଳି ଲୋକ କେ କେହି ମିଳିଲେ ନାହିଁ ଏବଂ ମୌସୁମୀ ମୁଣ୍ଡରେ ବୁଝିଲେ ତ ସେଥିପାଇଁ ଆମେ ନିଜେ ମୋବାଇଲ ଦେଖିକି ବୁଝିଲେ।
ଆ ଆଜ୍ଞା।
ନିଜେ ଲଗାଇଦେଲୁ ଯାହା ଫଳରେ ଆମର କ କିଛି ମଜୁୁରୀ ଖର୍ଚ୍ଚ ମଧ୍ୟ
ବଚିବ ଆଉ ବନ୍ଧୁ ପକେଇଛନ୍ତି ଠିକ ଠାକ ରେ ପକେଇଛନ୍ତି ନା କୋଉଠି କଣ ଭୁଲ ଭାଲ ହେଇଛି।
ନାଇଁ ନାଇଁ ବନ୍ଧୁ ଠିକ୍ ଠାକ୍ ଅଛି ଯାହା ଫଳରେ ଏବେ ମଧ୍ୟ ବର୍ଷା ହେଉଛି ଘର ଭିତରେ ପାଣି ଆସୁନାହିଁ ବୁଝିଲେ ବନ୍ଧୁ।
ହଉ ହଉ ତାହେଲେ ବନ୍ଧୁ ଆପଣ କହୁଛନ୍ତି ଭଲସେ ପକେଇ ଦେଇଛନ୍ତି ବନ୍ଧୁ।
ଆଜ୍ଞା ବନ୍ଧୁ ଶୁଣନ୍ତୁ ଆଜି ବର୍ତ୍ତ ମାନ ଦୁଇଟି କାମ ମତେ କରିବାର ଅଛି ଘର କାମ ବୁଝିଲେ। ପ୍ରଥମ କାମ ହେଲା ଆମ ଏଠି ଏକ ମିର୍ଜାପୁର ନାମରେ ଏକ ଜାଗା ଅଛି ବୁଝିଲେ ବନ୍ଧୁ।
ଆ ଆଜ୍ଞା
ସେଠୁ ଯାଇଁ ଗଛର ବୋହୁତ ପକାର ମଞ୍ଜି ଆଣିବାର ଅଛି। ପ୍ରଥମ କାମ ଦୁ ଦ୍ୱିତୀୟ କାମ ବନ୍ଧୁ ବୁଝିଲେ ଆମର ଗ୍ୟାସ୍ ଟି ସରିଯାଇଛି। ବୁଝିଲେ
ଆଜ୍ଞା
ମୌସୁମୀ ପୂର୍ବରୁ ଗ୍ୟାସ୍ ଟି ଆଣି ଘରେ ରଖିଦେଲେ ଆଗାମୀ ଦିନରେ ହଇରାଣ ନହବା ପାଇଁ ଘର ଲୋକ ଉପଦେଶ ଦେଇଛନ୍ତି। ତ ଆପଣଙ୍କୁ ପଚାରିବାକୁ ଚାହୁଁଚି ଆପ ପଣ କି ବର୍ଷା ଦିନ ପାଇଁ କଣ କଣ ସବୁ କରିଚନ୍ତି ମତେ ଟିକେ ଜଣାନ୍ତୁ?
ଏ ବନ୍ଧୁ ବର୍ଷା ଦିନ ପାଇଁତ କିଏ ଆପଣ ଜାଣିଥିବେ ଆମେ ସହରାଞ୍ଚଳରେ ରହୁଚୁ। ଆମର ଏତେ କିଛି ଅସୁବିଧା ନାହିଁ। ତଥାପି ବନ୍ଧୁ ଆମର ଟିକେ ଅସୁବିଧା କଣ ରହୁଛି କି? ଆମେ ବନ୍ଧୁ ଏପଟେ ଜାଣିଥିବେ ଅତ୍ୟଧିକରେ ବର୍ଷା ହେବା ଫଳରେ ଆମେ ଟିକେ ଖା ଖାଦ୍ୟ ପାନ କରିବାରେ ଟିକେ ବନ୍ଧୁ ଅସୁବିଧା ରହୁଚି। କାରଣ ଜାଣିଥିବେ ଠେଲା ଠେଲାରେ ଯୋଉ ଖାଦ୍ୟ ମିଳେ ସେଥିରେ ଟିକେ ଅ ଅଧିକ ଟିକେ ମାଛି ମଛା ବସିଥିବ ସେଇଟା ଅ ବନ୍ଧୁ ଆପଣ ଯୋଉ କହିଲେ ଆଣିବେ ମଞ୍ଜିକି ଆଣି ଗଛ ଲଗେଇବେ। ବନ୍ଧୁ କୋଉ କୋଉ ପକାର ମଞ୍ଜି ଆଣିବେ ମାନେ କଣ ଭାବିଛନ୍ତି। ମାନେ କୋଉ ଗଛ ଲଗେଇବେ ବୋଲି?
ଶୁଣନ୍ତୁ ମୁଖ୍ୟତଃ ବର୍ଷା ଦିନରେ ଆପଣ ଜାଣିଛନ୍ତି ପରିବା ଗଛ ଲଗାନ୍ତି।
ପରିବା ଗଛ ବନ୍ଧୁ ଲଗେଇବେ ଅଧିକ ବର୍ଷା ହେଲେ ତ ବନ୍ଧୁ ପଚିଯିବ ପଡିବା ବନ୍ଧୁ।
ନାଇଁ ଆଜ୍ଞା ପଚିବ ନାହିଁ। ତାର ମଧ୍ୟ ଏକ ମାର୍କେଟ ରେ ଔଷଧ ମିଳୁଛି। ବୁଝିଲେ ଯାହା ଫଳରେ କି ବୁଝୁଚନ୍ତି ଶୁଣନ୍ତୁ ଆଜ୍ଞା ଗଛ ଟି ବର୍ତ୍ତ ବର୍ତ୍ତମାନ ବଧ୍ୟ ଆମେ ମଞ୍ଜି ଆଣିବୁ ବର୍ତ୍ତମାନ କୌଣସି କିଛି ଗଛର ଛୋଟ ଗଛ ମଧ୍ୟ ଆଣିବୁ ତୋ ବୁଝିଲେ।
ଆଜ୍ଞା
ଯାହା ଫଳରେ ମଞ୍ଜିଟି ଉ ଉଠିବା ପୂର୍ବରୁ ଆମେ ତା ଚାରିିକରେ ଖତ ଏବଂ ସବୁ କିଛି ବା ମାନେ ପ୍ରାକୃତିକ ସାର ଦେବୁ ବୁଝିଲେ। ଯାହା ଫଳରେ କି ସେ ଯଥା ଶୀଘ୍ର ବଢିବ ଏବଂ
ଆଜ୍ଞା ବନ୍ଧୁ ବନ୍ଧୁ ଟିକେ ପ୍ରଥମ ମୁଖ ମୁଖ୍ୟ କଥା କହିଲେନି ଆପଣ ଆପଣଙ୍କ ଯୋଉ ଜମିଟି ରହିଛି ଯୋଉଠି ଆପଣ କହୁଚନ୍ତି ଚାଷ କରିବେ। ଖାଲି ସମତଳ ରହିଛି। ନା ତଳୁଆ ଅଞ୍ଚଳର ରହିଛି ଯୋଉଠି ପାଢି ଜମା ରହିବ ବନ୍ଧୁ।
ନା ଶୁଣନ୍ତୁ ଆଜ୍ଞା ଆମେ ସେଭଳି ଆଗ ଆଗରୁ ଆମର ଯୋଉ ଜାଗାରେ ଚାଷଟି ହୁଏ ଗତ ବର୍ଷ ସେଭଳି କିଛି ଆମ କ୍ଷତି ସହିଥିବାରୁ ଏବ ଏହିଇ ବର୍ଷ ଆମେ ସେଇ ଜାଗାଟି କୁ ସମତଳ କରି ବାର ଟ୍ରିପ୍ ମାଟି ଦେଇ ସେ ଜାଗାଟି
ବାର ବୋଝ ବାର ବୋଝ ମାଟି ପକେଇଚନ୍ତି ବଡ ଯନ୍ତ୍ର ସାହାଯ୍ୟରେ ବନ୍ଧୁ।
ଆଜ୍ଞା ଆଜ୍ଞା ବୁଝିଲି।
ଆଜ୍ଞା ତାହେଲେ ପକେଇ ବନ୍ଧୁ ତାକୁ ସମତଳ କରିଦେଇଛନ୍ତି ବନ୍ଧୁ।
ପୁରା ସମତଳ ହେଇଛି ତାହା ମଧ୍ୟରେ ଆମର ଏକ ଲାଭ ହେଲା ଯେ ଆଗ ବର୍ଷ ଭଳି ଆମର ଏ ବର୍ଷ କୌଣସି ପ୍ରକାର କ୍ଷତି ହବ ନାହିଁ। ବୁଝିଲେ
ଆଜ୍ଞା ଆପଣଙ୍କ ଆପଣଙ୍କ ଯୋଉ କହୁଚନ୍ତି। ଏଇ ଯୋଉ କାମଟି କରୁଛନ୍ତି ଘରକୁ ଲାଗିକି ଆପଣଙ୍କ ବଗିଚା ଅଛି ନା ଘରୁ କିଛି ଦୂରକୁ ଲାଗିକି ନା କଣ କୋଉଠି ଅଛି?
ନାଇଁ ଆଜ୍ଞା ପୁରା ଆମ ଘରକୁ ଲାଗିକି ଅଛି ବୁଝିଲେ ଯାହା ଫଳରେ ଆମର ଏକ ଛୋଟ ଟ ଗାଡିଆ ମଧ୍ୟ ଅଛି। ଯାହା ମଧ୍ୟରୁ ଆମେ ପାଣି ଆଣି ଗଛକୁ ମଧ୍ୟ ପାଣି ଦେଇପାରିବୁ। ସମସ୍ତ ପ୍ରକାର ସୁବିଧା ଆଜ୍ଞା। ସମସ୍ତ ପ୍ରକାର ଆମର ସୁବିଧା ଅଛି ବୋଲି ଆମେ ସେହି ଜମିଟିରେ ଦଶ ଭୋଜ ମାଟି ପକାଇ ପଇସା ଖର୍ଚ୍ଚ କରି ସେଇ ଜମିଟିକୁ ବାଛିଲୁ, ବୁଝିଲୁ?
ବନ୍ଧୁ ମୁଖ୍ୟ କଥା ଆପଣ କହିଲେନି ଆପଣ ତ କହିଲେ ଆପଣଙ୍କ ଘର ପାଖରେ ଜମିଟେ ଅଛି, ଆପଣ ଘର ବାଟ ଦେଇକି ତ କୌଣସି ପ୍ରକାର ଗାଈ ଗୋରୁ ଭିତରକୁ ଯାଇପାରିବେନି, କିନ୍ତୁ ତାର ସମୁଦ୍ର ଚାରି ପାଖରେ ବନ୍ଧୁ ଆପଣ ଯଦି ବାର ବୁଲେଇ ନା କଣ କରିଛନ୍ତି ନହେଲେ ତ ଗାଈ ଗୋରୁ ପଶିକି ଆପଣଙ୍କ ଫସଲ କୁ ନଷ୍ଟ କରିଦେବେ ବନ୍ଧୁ।
ନାଇଁ ବନ୍ଧୁ ମୁଁ ଆପଣଙ୍କୁ ଯୋଉ କହିଲି ମୁଁ ଆମ ଜମି କି ପୋଖରୀ ଆମ ନିଜ ପୋଖରୀ କୂଳରେ ଲାଗିଛି, ବୁଝିଲେ ତ ସେଥିପାଇଁ ଏବେ ନୁହଁ ଆମ ଜେଜ ମଧ୍ୟ ଆଗରୁ ତାକୁ ସବୁଆଡେ ଖୁଣ୍ଟ ପୋତି ବୁଝିଲେ ଜାଲ ବୁଲାଇ ତାକୁ ଏକ ସୁରକ୍ଷା ସ୍ଥଳୀ ରଖି କହି ଦେଇଛନ୍ତି, ବୁଝିଲେ ଯାହା ଫଳରେ କୌଣସି ପ୍ରକାର ପଶୁର ଉଁ, ଉଁ ଆମ ପାଇଁ ଟେନସନ ନାହିଁ ବୁଝିଲେ। ଏଭଳି ବିଚାର ଆମେ ଆଗରୁ ମଧ୍ୟ କରି ଦେଇଛୁ, କାରଣ ଆଗାମୀ ଦିନରେ ଆମେ ଜାଣିଥିଲୁ ଏଭଳି କିଛି ଅସୁବିଧା ହେବ ସେ ଆଜ୍ଞା, ଆଉ ଏଭଳି କିଛି ଅସୁବିଧା ହେବ ନାହିଁ ବୋଲି ଆମେ ଜାଣି ସାଇଲୁଣିୁ।
ଆଜ୍ଞା, ବନ୍ଧୁ ଆଉ ଗୋଟେ କଥା ଆପଣଙ୍କୁ ଆଉ ଗୋଟେ କଥା ଆପଣଙ୍କୁ ପଚାରୁଥିଲି। ବନ୍ଧୁ ଆପଣ କହିଲେ ଆପଣଙ୍କ ଘର ଚାରିପଟ ରେ ଆପଣ ଜାଲ ବୁଲେଇ ଦେଇଛନ୍ତି ସବୁ କିିଛି କରି ଦେଇଛନ୍ତି। ବନ୍ଧୁ ଜଳସେଚନ ପାଇଁ ବନ୍ଧୁ ଆପଣଙ୍କ ଗାଡିଆରୁ ଆପଣଙ୍କ ଉଁ ଯୋଉ ବିଲ୍ ଆପଣ ଯୋଉ ଚାଷ କରିବେ ସେଠି ହାତରେ ପାଣି ଦେବେ ନା ତା ପାଇଁ କିଛି ଯନ୍ତ୍ରପାତିର ବ୍ୟବସ୍ଥା କରୁଛନ୍ତି ମନୁକୁ।
ନାଇଁ ଶୁଣନ୍ତୁ ବନ୍ଧୁ ଆମ ପୋଖରୀଟି ହାତରେ ନାଗିଛି ବୋଲି ଆମେ କୌଣସି ପ୍ରକାର ଯନ୍ ଯନ୍ତ୍ର ବ୍ୟବହାର କରୁନାହିଁ କାରଣ ଯନ୍ତ୍ର ଏବେ ମା ବଜାରରୁ ଯଦି କିଣିବାକୁ ଯିବୁ ତାହା ମଧ୍ୟ କୋଡିଏ ହଜାର, ରୁ ତିରିଶ ହଜାର ଟଙ୍କା ମଧ୍ୟରେ ପଡିବ ବୁଝିଲେ ଆମେ ଭାବିଛୁ ହାତରେ ଏଇ ବର୍ଷଟି ପାଣି ପକେଇବୁ ବୁଝିଲେ ଏଇ ବର୍ଷ ପରିବାରେ ଯାହା ଚାଷରେ ଯାହା ଲାଭ ହେବ ସେଇ ଲାଭ ପଇସା ରେ ଆମେ ଆର ବର୍ଷ ଏକ ପାଣି ଯନ୍ତ୍ର ଆଣିବୁ ଯାହା ଫଳରେ ଆମକୁ ସୁବିଧା ହେବ। ବର୍ତ୍ତମାନ ବନ୍ଧୁ ସେଭଳି କିଛି ବିଷୟରେ ଆମେ ଭାବି ନାହୁଁ ବୁଝିଲେ।
ଆଜ୍ଞା, ତାହେଲେ ବନ୍ଧୁ ଆଉ ଗୋଟେ କଥା ଆପଣଙ୍କୁ ପଚାରିଲି ବନ୍ଧୁ କେତେ କେତେ ମାନେ କେତେ ଗ ଗଛ ଲଗେଇବେ ଅଧିକ ମାନେ ଯେମିତି ଆଳୁ, ପିଆଜ ସେମିତି ବନ୍ଧୁ ଆପଣ କେତେଟି ସି ଭେରାଇଟିର ଆପଣ ଷୋଳ କେୟା କୁ ଭାବିଛନ୍ତି କେତେ ବିଭିନ୍ନ ଭିନ୍ନ ଭିନ୍ନ ପ୍ରକାର ଗଛ ଲଗେଇବେ।
ଟି ପ୍ରକାର ଗଛର ମଞ୍ଜି ଆଣିଛୁ ନଅଟି ପ୍ରକାର ଗଛର ଚାଷ କରିବୁ।
ବନ୍ଧୁ ନଅଟି ପ୍ରକାର ଶୁଣନ୍ତୁ ନଅଟି ପ୍ରକାର ମଞ୍ଜି ବନ୍ଧୁ କଣ, କଣ ବନ୍ଧୁ ଆପଣ ଆଣିଛନ୍ତି।
ଶୁଣନ୍ତୁ ପ୍ରଥମ ହେଲା ଅମୃତ ଭଣ୍ଡା ବୁଝିଲେ ଯାହାକି ଆପ ଆପଣ ଜାଣିଛନ୍ତି ଅମୃତଭଣ୍ଡା ଗଛ ଜଲ୍ଦି ବଢେ ଏବଂ ଜଲ୍ଦି ମଧ୍ୟ ଫଳ ଦିଏ ବୁଝିଲେ। ଆଉ ଆପଣ ତ ଜାଣିଛନ୍ତି ବର୍ଷା ଦିନ ଅମୃତଭଣ୍ଡା ବହୁତ ଅଧିକ ଡିମାଣ୍ଡ ରୁହେ। ସମସ୍ତେ ମଧ୍ୟ ଭଲ ପାଆନ୍ତି ଖାଇବା ପାଇଁ ବୁଝିଲେ ବନ୍ଧୁ ସେ ଚାହିଦା ଅଧିକ ସେଥିପାଇଁ ଆଜ୍ଞା ପ୍ରଥମତ ଆମେ ଭାବିଚୁ ଅମୃତଭଣ୍ଡା ମଞ୍ଜି ଆଣିବୁ ବୁଝିଲେ।
ଆଜ୍ଞା, ଆଜ୍ଞା।
ଦୃତୀୟରେ ଆମେ ବାଇଗଣ, ଭେଣ୍ଡି, କାଙ୍କଡ଼, କଖାରୁ, ଏଭଳି କିଛି ସବୁଜ ପରିବାର ମଧ୍ୟ
ମୋ ବନ୍ଧୁ ଆପଣ ଥରେ କହୁଥିଲେ ମତେ ଆପଣଙ୍କ ଘର ପାଖରେ ଲାଗିକି ଆଉ ଜଣେ ବି ଏଇ ସବୁ ପନିପରିବା ଲଗଉଛନ୍ତି। ତାଙ୍କର ଆପଣଙ୍କ ମଧ୍ୟରେ କିଛି ଯୁକ୍ତି ତର୍କ ହବନି ତ ଏଇ ଯୋଉ ଆପଣ ଚାଷ ଏବେ ନୂତନ ଭାବରେ କରିବାକୁ ଚାହୁଁଛନ୍ତି।
ଶୁଣନ୍ତୁ ଯଦି ଏଭଳି କିଛି ପରିସ୍ଥିତି ଆସେ। ଏଥର ମଧ୍ୟ ତାଙ୍କୁ ଛଡା ଯିବ ନାହିଁ ବୁଝିଲେ।
ଆଜ୍ଞା, ବନ୍ଧୁ ଶୁଣନ୍ତୁ ସିଏ ତ ପ୍ରଥମେ ଆରମ୍ଭ କରିଥିଲେ। ଆପଣ ତ ଏବେ ଆରମ୍ଭ କରୁଛନ୍ତି।
ଶୁଣନ୍ତୁ ତା ମାନେ ନୁହଁ ଯେ ଆପଣ ଯାହା କହୁଛନ୍ତି ବୁଝନ୍ତୁ ମତେ ଆପଣ କହିବା କଥା ଆପଣ ଆଜି ଚାଷ କରୁ ମାନେ ଦଶ ବର୍ଷ ହେଲାଣି ଚାଷ କରୁଛନ୍ତି। ମୁଁ ଆଜି ଯାଇ ଚାଷ କରିବି ତା ମାନେ ଯେ ଆପଣଙ୍କର ଅଧିକାର ନାହିଁ ଯେ ଆପଣ ମତେ କହିପାରିବେ। କି ତୁ ଚାଷ କରନା କାରଣ ଚାଷ ସମସ୍ତଙ୍କର ପ୍ରଥମ କର୍ମ ବୁଝିଲେ ଯିଏ ଚାହିଁବ ସେ ଚାଷ କରିପାରିବ ଆପଣ ତ ଜାଣିଛନ୍ତି ମୋ ଇଚ୍ଛା ହେଲା ଆଜ୍ଞା ମୁଁ ଏବେ କରିବି ନଚେତ୍ ଦଶ ବର୍ଷ ପରେ କରିବି ତାହା
ବାପ ଆପଣଙ୍କ ପାଖରେ ଯୋଉ ପଡୋଶୀ ଜଣକ କରୁଛନ୍ତି ସିଏ ତ ଅନେକ୍ ମାନେ ବହୁତ୍ ମାନେ ଆପଣ ତ କହୁଛନ୍ତି ଅଳ୍ପ କିଛି କରିବେ ସିଏ ତ ବହୁତ ବଡ ଆକାରରେ କରୁଛନ୍ତି ଚାଷ ଟି କାରଣ ତାଙ୍କର ବି ଆମେ ଆମେ ବି ଦେଖିଛୁ ତାଙ୍କର ଅଧିକ ପରିମାଣରେ ସିଏ ଫଳମୂଳ ନେଇକି ଛ ଆମ ଯୋଉ ବଜାରରେ ବିକନ୍ତି ଆପଣ ଏବେ ଏଠି କରିବେ ତାଙ୍କର ବଜାର ଆଉ ବିକିବା ଉପରେ ଆଉ ଗ୍ରାମରେ। ତାଙ୍କର ଟିକେ ଚାହିଦା କମିଯିବ ଆପଣ ଯଦି ମୂଲ୍ୟ ଧାରଣ କମ ରେ ବିକିଲେ ତାହେଲେ ବନ୍ଧୁ।
ନାଇଁ ବନ୍ଧୁ ଶୁଣନ୍ତୁ। ଆମର ସେଭଳି କିଛି ଉଦ୍ଦେଶ୍ୟ ନାହିଁ ଯେ କାହା ବ୍ୟବସାୟକୁ ତଳକୁ ପକେଇବା ବୁଝିଲେ ବନ୍ଧୁ। କିନ୍ତୁ ଆଜି ସିଏ ମଧ୍ୟ ଆମ ସହ ବୁଝାମଣା କରିଦେଇଛନ୍ତି ଯେ। ଆପଣ ଆପଣ ଜାଗାରେ ଲଗାନ୍ତୁ ମୁଁ ଆମ ଜାଗାରେ ଲଗାଇବି ବୁଝିଲେ ଯାହା ଫଳରେ ଆମର ଯଦି କିଛି ଫଳ ଅଧିକ ହଉଛି କି କିଛି ପରିବା ଅଧିକ ହଉଛି। ଆମେ ତାଙ୍କୁ ମଧ୍ୟ ବିକ୍ରୟ କରିପାରିବୁ ସିଏ ମଧ୍ୟ ନେଇ ଉଚ୍ଚ ଦା ଦରରେ ଆମ ବଜାରରେ କି ବହୁତ ଗୁଡି ବ୍ୟବସ୍ ଆଜ୍ଞା।
କଥା କହୁନି ବନ୍ତୁ ଆପଣ ଗ୍ରାମରେ ଯୋଉ ଧର ଆପଣ ବାଇଗଣ ଥିଲେ ବିକିବେ ସିଏ ଭାଇ ଧର ବିକିବେ ଆପଣଙ୍କୁ ବାଇଶ ବାଇଶି ଟଙ୍କାରେ ଆପଣ ବିକିବେ କୋଡିଏ ଟଙ୍କାରେ ତାହେଲେ ତ ଆପଣଙ୍କ ମଧ୍ୟରେ ନିଶ୍ଚିନ୍ତ ପାଟି ପାଟି ତୁଣ୍ଡ ଝଗଡା ହବ ବନ୍ଧୁ ସେଇଟା ଆପଣ କେମିତି କଣ କରୁଛନ୍ତି।
ଶୁଣନ୍ତୁ ବନ୍ଧୁ ସେଥିପାଇଁ ଆମେ ଚାଷ କରିବା ଆଗରୁ ଆମ ଭିତରେ ଏକ ବୁଝାବୁଣା କରିଛୁ ଯେ ଆମେ ଗ୍ରାମରେ ବିକିବୁ ନାହିଁ। ସିଏ ଏକାଠିଆ ହି ଗ୍ରାମରେ ବିକିବେ ସିଏ ଆମ ଠାରୁ କିଣିବେ ବୁଝିଲେ ବୁନ୍ଦୁ ଏଭଳି ଚକ୍ର ସଦି ବେପାରରେ ଲାଗି ରହିବ ସମ୍ପର୍କ ମଧ୍ୟ ଭଲ ରହିବ ଏବଂ କୌଣସି ପ୍ରକାର ଆକସ୍ମଣ ଯୁକ୍ତି ହେବ ନାହିଁ ବୁଝିଲେ। ଆପଣ ତ ଜାଣିଛନ୍ତି ଗାଁ ଲୋକ ବହୁତ ଖରାପ ବୁଝିଲେ କାରଣ କେହି କାହା ପଛରେ ଆସିବେ ନାହିଁ ନିଜ ଘର ଲୋକ ହିଁ ନିଜର ଆପଣ ଏଇଟା ପ୍ରଥମ କଥା ଜାଣି ରଖନ୍ତୁ ବୁଝିଲେ। କାହା କଥାରେ ମଧ୍ୟ ଉଣନ୍ତୁ ନାହିଁ ନିଜ ଘର ପାଖରେ ଯଦି ବୁଝାମଣା କରିବେ ତାହାହିିଁ ମଧ୍ୟ ଏକ ବୁଦ୍ଧିମାନ ର ଉପାୟ ବୁଝିଲେ। ବନ୍ଧୁ ଶୁଣନ୍ତୁ ଘରେ ଡାକୁଛନ୍ତି ମୁଁ ଆଜ୍ଞା ବନ୍ଧୁ ଶୁଣନ୍ତୁ।